ହ
ସରି କଲ ଟି କାଟି କଟି ଯାଇଥିବାରୁ ସରି। କୁହନ୍ତୁ କଣ କରଚନ୍ତି ଏବେ?
ଶୋଇକି ଉଠିଲି ଶୋଇକି ଉଠିିଲି।
ଆଉ ଆପଣଙ୍କ ଆପଣଙ୍କ ଗାଁ ରେ କଣ କଣ ସବୁ ମାନେ ପୂଜା ପର୍ବ ହୁଏ? ସେ ବିଷୟରେ ଟିକେ କହିବେ କି? ଆପଣଙ୍କ ଏରିଆରେ।
ଆମର ଖୁଦୁରୁକୁଣୀ ହୁଏ ଗଣେଶ ପୂଜା ହୁଏ ଆଉ ସରସ୍ଵତୀ ପୂଜା ହୁଏ ଖୁଦୁରୁକୁଣୀ ହୁଏ କୁମାର ପୁର୍ଣିମା ହୁଏ ଲକ୍ଷ୍ମୀ ପୂଜା ହୁଏ। ଝିଅ ମାନଙ୍କରେ ଆମର କୁମାର ପୂର୍ଣ୍ଣିମା ଖୁଦୁରୁକୁଣୀ ଏମତି ପୂଜା ହୁଏ।
ହୁଁ।
ଖୁଦୁରୁକୁଣୀ ଆପଣ ଜାଣିନାହାନ୍ତି କେମତି ହୁଏ?
କୁହନ୍ତୁ ତ ଦେଖିଆ ଆପଣଙ୍କ ଆଡେ କେମିତି କଣ ହୁଏ କପଣ କୁହନ୍ତୁ ଆମ ଆଡ ତ କେମିତି କଣ ହବ ଆମେ କହିବୁ ଟାଇମ ଆସିଲେ କୁହନ୍ତୁ।
ହଉ। ଆମର ତ ମା ମାନେ ଯୋଉ ରାକ୍ଷୀ ବୂଣ୍ଣିବାକୁ ଯୋଉ ଗହ୍ମା ପୂର୍ଣ୍ଣିମା ସେଟା ଆମର ମାଟି ଅଣା ଯାଏ। ସବୁ ଝିଅ ମିସିକି ମାଟି ଆଣିବା ପାଇଁ ନଡ଼ିଆ ଧୂପ ସିନ୍ଦୁର କ୍ଷୀର କଦଳି ଫାଦଳୀ ନେଇକି ଯିବ ଭୋଗ କରିକି ମାଟି ନେଇକି ଆସିବ। ଯିଏ ମାଟି ନେଇକି ଆସିବେ ସିଏ ଆମର କୁହନ୍ତି ସେ ମେଣ୍ଢା ହେଲା। ମାନେ ସିଏ ହିଁ ମାସ ସାରା ଆଇଁଷ ଖାଇବନି। ଆଉ ମାସ ସାରା ହେଇବନି ପାଞ୍ଚ ପାଳି ହୁଏ ସବୁ ରବାରେ ହୁଏ ଆଉ। ତ ସେଇ ମାଟି ଆଣିକି ରଖିବ ଯୋଉଠି ଆମର ଠାକୁର ଘର ଅଛି ଗୋଟେ କ୍ଲବ ଘର ଅଛି ସେଇଠି ଆମେ ପୂଜା କରୁ ଅ ତ ଆମର ସବୁ ରବିବାର ରାତି ତିନିଟା ରେ ଉଠିକି ସବୁ ଝିଅ ମାନେ ଆମର ଚାରଟା ସାହି ଅଛି ନା ତ କିଏ ଆମେ ଯଦି ଆଉ କିଏ କୋଉ ସାହି ନେଇଆସେ ତ ଆମେ ଫୁଲ ପାଇବୁନି ନା। ତ ରାତି ତିନିଟାରୁ ଆମେ ଯାଇକି ଫୁଲ ତୋଳିକି ନେଇକି ଆସୁ। ତାପରେ ଠାକୁରଙ୍କ ପାଖରେ ରଖୁ ତାପରେ ଜଣେ ବାଲି ଯିଏ ମେଣ୍ଢା ହେଇଥିବ ସେ ସମସ୍ତଙ୍କର ବାଲୁକା ଦିଏ। ସେ ଆମର କାକୁଡି ପତ୍ର ଫୁଲ କଦଳୀ ସବୁ ଏମିତି ଆଉ ଗୋଟେ ଦାନ୍ତ ଠାକୁର ଯୋଉ ଘସନ୍ତି ସେ କଣ ଦାନ୍ତ ଗୋଟେ ଥୁଅନ୍ତି।
ହୁଁ।
ସବୁ ନେଇକି ବାଲୁକା ଦେଇକି ଆସିବେ। ଆସିଲା ପରେ ଅ ଠାକୁର ଘର ପୋଛା ହବ ପୋଛା ହେଇକି ଝୋପି ଦିଆହବ ତାପରେ ଫୁଲମାଳ ହବ। ତ ରାତିରେ ପୂଜା ହୁଏ ଆମର। ଉଖୁଡା ଖଇ କଦଳୀ କାକୁଡି ସେଉ ଫେଉ ସବୁ ନେଇକି ଯିବେ ଯାଇକି ପୂଜା ହୁଏ। ଗୀତ ଫୀତ ଗାଇକି ପୁ ହଁ ସନ୍ଧ୍ୟାରେ ପୂଜା ହୁଏ ପୂଜା ହେଲା ପରେ ଯୋଉ ମାନେ ଭୋଗ ଦେଇଥିବେ ତାଙ୍କୁ ଭୋଗ ଦିଆଯାଏ। ତାପରେ ଗାଁ ଦାଣ୍ଡରେ ଯୋଉମାନେ ଅ ଯୋଉ ଜେଜେ ବାପା ଜେଜେ ମା କି ଯୋଉମାନେ ବସ କନ୍ତି ତାଙ୍କୁ ଭୋଗ ଭୋଗ ଦିଆଯାଏ ଏମିତି ପାଞ୍ଚ ପାଳି ଆମର ହୁଏ ହଁ। ପାଞ୍ଚ ପାଳି ହୁଏ। ତାପରେ ଲାଷ୍ଟ ପାଳି ଟା ଆମର ଯେତେବେଳେ କଳସ ବୁଡା ଯାଏ ଯୋଉମାନେ ଦହି ଦେହୁରୀ ଥାଏ ଆମର ସେଇ ସେମାନେ ହିଁ ଆମକୁ ମନେ ପୂଜା କରନ୍ତି ସେ ପୂଜା କଲା ପରେ ଆମର କଳସୀ ଉଠେ ଠାକୁର ବି ଉଠନ୍ତି। ତ ଆମର ଯୋଉ ଘଣ୍ଟି ବାଜେ ଠାକୁରଙ୍କ ପାଖରେ ଘଣ୍ଟି ଆଉ ବାଜା ବଜେଇକି କି ଆମର ହୁଁ ବାଜା ବଜେଇ କି କଳସ ଝିଅମାନେ ସଜ ବାଜ ହେଇକି ଶାଢୀ ପିନ୍ଧିକି ଯାଆନ୍ତି ଯୋଉମାନେ ମେଣ୍ଢା ଥାନ୍ତି ସେମାନେ ପାଣିରେ ମାନେ ପୋଖରୀ ହଉଛି ବୁଡ଼ି ବୁଡିକି ସେମାନେ ସବୁ କଳସ ବୁଡେଇବେ ବୁଡେଇକି ଆଣିକି ପାଣି ଚେଞ୍ଜ କରିକି ସେଇଠି ଆମର ଯୋଉ ଗଡିଆ ଥାଏ ଯୋଉ ପୋ କରି ସେଇ ତା ପାଚ ଉପରେ ପୂଜା ହୁଏ। ଆମର ଯୋଉଠି ପୂଜା କରନ୍ତି ତାପରେ ପୂଜା ସାରିଲା ପରେ ଅ ଆମେ ଆସୁ ଆସିଲା ପରେ ବହି ବୋଲାଯାଏ ଭୋଗ କରାଯାଏ। ତାପରେ ଭଷାଣି ବେଳେ ଆସିବେ ଆମର ଏବେ ସବୁ ଭ ମାନେ ହଉଛି ଏବେ କଣ କହିଲେ କାଳିଶୀ ଆସୁଛି ସେ ପୂଜା ଭୁଜା କି କଣ ହେଇଥାଏ। କି କୋଉ ସାହିରେ ବି କିଛି ଭୁଲିହେଇଯାଏ ତ କାଳିସୀ ଆସନ୍ତି କାରଣ ଭସାଣୀଟା ତ ସବୁ ସେମ ଦିନରେ ହୁଏ ନା ସୋମବାର ହିଁ ସେମ ଜାଗା ରବିବାର ପୂଜା ସାରିବ ସେମ ଦିନରେ ହୁଏ।
ହୁଁ।
ତ ସେଥିପାଇଁ ଆମେ କ କରୁଛୁ ଆଗେ ଘଣ୍ଟି ବାଜା ବଜେଇ ବଜେଇ ଠାକୁରଙ୍କୁ ଆଗେ ଆଗେ ନେଇଯିବୁ କଳସ ବୁଡେଇ ଦେବୁ ଆଗେ ଆଗେ ନେଇକି ନେଇଯାଉ ତାପର ପଛରେ ପୁରା ଯାଇକି ଯୋଉ ଆଜିକାଲି ଯୋଉ ବକ୍ସ ଫକ୍ସ ଆଣି କି ନାଚୁଛନ୍ତି ପଛରେ ସେଇଟା ଆମେ ଇଏ କରୁ। ତାପର ଦିନ ଭାସାଣି ସେ ହଁ ଡିଜେ ତାପରେ ଏ ଏବେ ଏ ପୂଜା ସରେ ହଁ ହୁଁ କୁହନ୍ତୁ?
କୁହନ୍ତି ମେଣ୍ଢା କଣ ମେଣ୍ଢା ସେଇଟା କଣ ମାନେ ମେ?
ସିଏ ଯେମିତି ଆମର ଘରର ଏମିତି ଜଣେ ମୁରବି ଯେମିତି କୁହନ୍ତି ତ ଠାକୁରଙ୍କର ସେମିତି ଜଣେ ମାନେ ପୁରା ସେ ଠାକୁରଙ୍କ ପାଇଁ କାମ ହିଁ କରିବ। ନନଭେଜ ଜମା ଆଇଁଷ ବିଲକୁଲ ଖାଇବନି ମାସଟା ଯାଙ୍କରେ ସିଏ ବୁଝ
ଓହୋ ମାନେ ଠା ତମ ଭିତରେ ମୁରବି ଯିଏ ହେଲା ଜଣେ
ଅ ହଁ ହଁ ଦି ଜଣ ହେବେ ହଁ। ହଁ ମେଣ୍ଢା କହନ୍ତି ହଁ ମାନେ ମେଣ୍ଢା ମାନେ ସିଏ ସବୁବେଳେ ବୁଡିବ କଳସ ବୁଡିବା ପାଇଁ ହେଲେ କି ଠାକୁର ହେଲେ ସବୁବେଳେ ସିଏ ବୁଡିକି ସବୁ କଳସ ବୁଡେଇବ। ଆଉ ସେ ହିଁ ଠାକୁର ପୂଜା କରିବ।
ହୁଁ ମାନେ ଆମ ଆଡେ କୁହନ୍ତି ମୁରବି ତମ ଆଡେ କୁହନ୍ତି ମେଣ୍ଢା ଆଉ।
ହଁ ହଁ ମାନେ ଆଉ ଘରର କୁହନ୍ତି ମୁରବି କିନ୍ତୁ ଠକୁର ଇଏରେ କୁହନ୍ତି ତ ମେଢା କୁହନ୍ତି ଆ। ତାପରେ ଭସାଣି ପରଦିନା ଯୋଉ ଭୋଜି ସେଉ ଟ ବକା ଇଏଟା ଆଥାନ୍ତି ଯୋଉମାନେ ଚାନ୍ଦା ଫାନ୍ଦା ଦେଇଥାନ୍ତି ତା କୁ ଦିଆଯାଏ। ପରେ ଝିଅ ମାନେ ବି ନିଅନ୍ତି ଭୋଜି ଫୋଜି ଗାଁରେ ଦିଅନ୍ତି ଆଉ। ଆପଣଙ୍କ ଆଡେ କେମିତି ହୁଏ?
ଆଉ ଗୋଟେ କଥା ଛାଡିଗଲ ଯେ ଯୋଉ ଫୁଲ ଯୋଉ ଫୁଲ ଯାଓ ରାତିରେ ଆଣିବା ପାଇଁ ହେରା ଚୋରି କରିକି ଫୁଲ ଆଣ।
ହେ ହେ ହଁ ଚୋରି କରିକି ଆଣୁ ଆମେ।
ସେଇଟା ଛାଡିବା ଲଗେଇବାକୁ ପଡିବ।
ସେଇଠେ ଆମେ କହିବୁ ଆମେ ଚୋରଣୀ। ହ ଆପଣଙ୍କ ପୁଅ ପିଲାଙ୍କର ସେଇଠି। କଣ ପୂଜା ପୁଅପିଲାଙ୍କର ଲକ୍ଷ୍ମୀପୂଜା ନା ଲଷ୍ମୀପୂଜା ଆପଣଙ୍କଆଡେ କେମତି ହୁଅନ୍ତି କରନ୍ତି କେମିତି?
ହୁଁ ପୂଜା ବହୁତ ଧୁମଧାମ ରେ ହୁଏ। ଆଜ୍ଞା ଆପଣ ଯୋଉ ପୂଜାଟା ବି କହିଲେ ସେଟା ବି ବହୁତ ଧୁମଧାମ ରେ ହୁଏ ଲାଗିବ।
ଝିଅମାନେ ବି କରନ୍ତିନା ଲକ୍ଷ୍ମୀ ପୂଜା।
ଝିଅମାନେ କଲେ ବି ଆମେ ମାନେ ମୋ ଦିଦି ଘେରିକା ସବୁ କରନ୍ତି ନା ମୋ ବଡ ଭଉଣୀ। ସାନ ଭଉଣୀହେରିକା ଆମେ ବି ତାଙ୍କ ସହିତ ରୁହୁ। ତ ସେ ଫୁଲ ତୋଳିବା ପାଇଁ ଯିବେ ଆମେ ବି ତାଙ୍କ ସହିତ ଫୁଲ ତୋଳି ଯାଉ।
ଲଷ୍ମ ପୂଜା ହଁ ଲକ୍ଷ୍ମୀ ପୂଜା କୋଉଠି ହୁଏ?
ଆମର ଲକ୍ଷ୍ମୀ ପୂଜା ଯୋଉ କୁହନ୍ତି କୁଆର ପୁନେଇଁ। ହେଲାକି କୁଆଁର ପୁନେଇଁ ଦିନ ଆ କଣ କହିଲେ?
ହାଲୋ।
ହଁ ଶୋଉଚି ଯାଉଛି।
କହିଲି ଆମର କୁଆଁର ପୁନେଇଁ ଦିନ। ଫାଷ୍ଟ ଷ୍ଟାର୍ଟିଙ୍ଗ ହୁଏ ଲକ୍ଷ୍ମୀପୂଜା ହେଲାକି। ସେଦିନ ଆମେ ଆମ ବ୍ରାହ୍ମଣ ମାନେ ପୁରୋହିତ ଯିଏ ପୁରୋହିତକୁ ଡକା ହୁଏ। ଯେ ସେ ପୁରୋହିତ ଆସିକି। ମହେନ୍ଦ୍ରବେଳା ଗୋଟେ ଦେଖେ ମାନେ ଭଲ ବେଳା। ଅଁ ଠାକୁରଙ୍କର କଳସବୁ ଯାତ୍ରା ଯୋଉ ହବ। ହେଲାକି ଭଲ ସମୟ ଗୋଟେ ଦେଖେ। ସେଟାକୁ କୁହନ୍ତି କଣ ମାହେନ୍ଦ୍ରବେଳା ହେଲାକିି।
ମାହେନ୍ଦ୍ରବେଳା ଆଚ୍ଛା ହଁ ହଁ ଶୁଣି ଶୁଣାହଉଛି।
ଭଲ ସମୟରେ ଦେଖେ ସେଇ ସମୟରେ କଳସୀ ଯାତ୍ରା ହୁଏ। ଯେକିି ଆମର ମାନେ ଭଲବେଳା ଦେଖିଦେଲୁ। ଧର ସନ୍ଧ୍ୟା ସମୟରେ ଅଛି କି ରାତି ନଅଟା ସମୟରେ ଅଛି କି। ଖରାବେଳ ସମୟରେ ଅଛି। ଲାଗି ଆଉ ଅଲଗା ଯୋଉ ବ୍ରାହ୍ମଣମାନୁଙ୍କୁ ଡକାଯାଏ ମାନେ ପୂଜାରେ। ଚାରୋଟି ବ୍ରାହ୍ମଣ ଆସନ୍ତି ଆଉ। ଉଁ ତିନୋଟି ଯୋଉ ତିନିଜଣ ଆସନ୍ତି ଯୋଉ ଇଏ ବ୍ରାହ୍ମଣ ରୋଷେୟା ବ୍ରାହ୍ମଣ।
ହୁଁ ରୋଷେଇୟା?
ହୁଁ ଆମର ଯୋଉ ପାଞ୍ଚ ଦିନିଯାକ ପାଞ୍ଚଦିନି ହୁଏ ନା ପାଞ୍ଚ ଦିନିଆ। ପାଞ୍ଚ ଦିନିଜାଙ୍କ ରୋଷେଇ କାହାକୁ ମାନେ। ଟୋଟାଲେ କା ଘରେ ହାଣ୍ଡି ବସିବନି କି ପାଣି ଗରମ ହବନି। ଚୁଲି ଲାଗିବନି ମାନେ ଆମ ସାଇସାରା ଟୋଟାଲ। ହେଠୁ କଣ ହେଲାକି ତାପରେ ଏଠୁ। ଉଁ ଯୋଉ ସେ ବ୍ରାହ୍ମଣମାନେ ଆସିବେ ଆସିଲା ପରେ। ଆମ ପୁରୋହିତ ତାଙ୍କୁ। ମାନେ ଦେଖେଇବ ସେମାନେ ତାଙ୍କ ପୋଥି ଖୋଲିକି ଦେଖିବେ ଯେ ଠିକ୍। ସମୟରେ ଅଛି କି ନାହିଁ ସିଏ ବି ଦେଖିବେ ଯ ଯଦି ସମାନ ମାନେ ମିଶିଲା ଟାଇମ ତାହଲେ ସେଇ ସମୟରେ କଳସ ଯାତ୍ରା ହବ। ତାପରେ ସେ ସମୟ ହେଲା ପୂର୍ବରୁ ସବୁ ଯୋଗାଡ ଯନ୍ତ୍ର କରିକି। ସେଇ ସମୟରେ କଳସ ଯା ତ୍ରା କରିବାକୁ ଯି ଗଲେ ଏଠି କଳସ ଯାତ୍ରା କରିକି ଆସିଲେ। କରିକି ଆସିଲା ପରେ। ତାପରେ ଯାହା ସବୁ ଘଟ ସ୍ଥାପନ ଇଏ। ଯାହା ତାଙ୍କର ସବୁ ଇଏ କରିବା କଥା ପର୍ଯ୍ୟୟ ବେସ୍ତ ସେ ସବୁ। କଲେ ହେଲା କିି। କଲା ପରେ ଆମର ସେଦିନ ମାନେ ଟାଇମ ୱେଷ୍ଟ ହେଇଯାଏ ନା। ମାନେ ଟାଇମ ଅଧିକା ସମୟ ହେଇଯାଏ। ସେଇଥିପାଇଁ ସିଏ କଣ କରନ୍ତି ଉଁ ଖେ ଚୁଡି ମାନେ କରିକି ମାଆଙ୍କୁ ଭୋଗ ଲଗେଇ ଦିଅନ୍ତି ନୀତି ଲଗେଇ ଦିଅନ୍ତି। ହାଲୋ। ହାଲୋ। ସୁଣୁଚନ୍ତି ନା। ହାଲୋ।
ହଁ ଶୁଣୁଚି ହଁ ହ୍ୟାଲୋ ହ୍ୟାଲୋ। ହାଲୋ ହଁ। ହଁ ଶୁଣୁଛି ଶୁଣୁଛି କୁହ।
ତାପରେ। ଖେଚୁଡି ସେଦିନ ବହୁତ ଟାଇମ ହେଇଯାଏ ନା ରାତି ଅଧିକା ହେଇଯାଏ ସେଥିପାଇଁ ଖେଚୁଡି କରିକି ମାଙ୍କୁ। ଭୋଗ ଲଗେଇ ଦିଅନ୍ତୁ ତା ପରଦିନ ମାନେ ଏମିତି କରିବେ ଯେ। ଯୋଉ ମଝିରେ ଗୋଟେ ଦିନ ଗୁରୁବାର ଆସିବା ଦରକାର।
ହୁଁ।
ମଝିରେ ଗୋଟେ ଦିନ ଗୁରୁବାର ଆସିବା ଦରକାର। ସେ ଗୁରୁବାର ବଡ ପୂଜା ହବା ଦରକାର ମାନେ ଏମିତି। ପୂଜା କରିବେ ଯେ କି ମଝିରେ ଗୋଟେ ଦିନ ଗୁରୁବାର ଆସିବ। ହେଲାକି ତା ମାନେ ଗୁରୁବାର ମାଙ୍କର ପୂଜା ନା। ସେଦିନ ବଡ ପୂଜା ହବ ତା ପରଦିନ ଶୁକ୍ରବାର ମାଙ୍କୁ ବିସର୍ଜନ କରାହବ। ମାନେ ଘଟ ବିସର୍ଜନ ତାପରେ ଭସାଣି ତ ଅଲଗା ଦିନ ହବ ଆଉ। ସେ ତ ଲଗା ଇଏ ଛାଡ।
ବିସର୍ଜନ ଦେଲା ପରେ ଯୋଉ ଦିନ ହବ ଦେଖିବେ‌ ଟାଇମ୍ ଦେଖିକି କରିବେ।
ଗୁରୁବାର ପଇଲେ ଗୁରୁବାର ଦିନ ବଡ ପୂ ପୁଜା ହୁଏ ସେଦିନ ବହୁତ ବଡ ଆକାରରେ। ଭୋଜି ଭୂଜା ହୁଏ ଗାଁ ସାରା ଲୋକଙ୍କୁ ଡକା ହୁଏ ହେଲା କି। ମାନେ ସେଦିନ ଦି ହଜାର ତିନି ହଜାର ଲୋକଙ୍କର ଆୟୋଜନ ହୁଏ ଭୋଜି ହୁଏ। ଲୋକ ମାନେ ବହୁତ ଲୋକମାନେ ବାଟୋଇ ଘାଟୋଇ। ପ୍ଲସ ଆମ ଗାଁ ଲୋକ ମାନେ ସାହି ଲୋକ ପଡିଶା ଲୋକ ସମସ୍ତେ ଆସନ୍ତି। ଖାଆନ୍ତି ଭୋଜି ଆଉ। ତାପରେ ଗୋ ଗୁରୁବାରେ। ବଡ ପୂଜା ସର ହରାଇଲା ପରେ ମାନେ ରାତି ବାରଟା ଗୋଟ୍। ଟେ ଏଇଭଳିଆ ଟାଇମ ହେଇଥିବ ସରିବା ପାଇଁ। ସରିବ ଶୁକ୍ରବାର ନ ଶୁକ୍ରବାର ସେ ସକାଳୁ ଆରମ୍ଭ ହବ ସୂର୍ଯ୍ୟ ପୂଜା। ସୂର୍ଯ୍ୟ ପୂଜା ପରେ ଘଟ ପୂଜା ଘଟ ପୂଜାରେ ମାଙ୍କ ପୂଜା ହେଇକି ସେଇ ଦିଟା ତିନିଟା ବେଳକୁ ପୂର୍ଣ୍ଣାହୁତି ହୁଏ। ପୂର୍ଣ୍ଣଆହୁତି ହୁଏ। ସନ୍ଧ୍ୟା ବେଳକୁ ସନ୍ଧ୍ୟା ସୁଦ୍ଧା ପୂର୍ଣ୍ଣଆହୁତି ସରିଯାଏ। ମା କୁ ବିସଜନ କରିଦିଅନ୍ତି ମାନେ କଳସ ପୁଣି ନେଇକି ବିସର୍ଜନ କରିଦେଇ ଆସନ୍ତି। ଖାଲି ମୂର୍ତ୍ତି ଟା ରୁହେ ଭଷାଣୀ ପର୍ଯ୍ୟନ୍ତ। ମେନ୍ ମାଙ୍କର ଘଟ ହଉଛି କଳସ ନା ଆଉ କଳସ ଆଉ। ସେଠୁ କଳସ ବୁଡେଇ ଦେଇକି ଆସିଲେ ଏ, ମାନେ ଇଏ ସ ସରିଯାଏ ଆଉ, ପୂଜା ଶେଷ ଉଁ, ଖାଲି ରହେ